ହ
ହ୍ୟାଲୋ।
ହଁ କ।
କଣ କରୁଛୁ
ମୁଁ ବସିଥିଲି ପଢାପଢି କରିବି ବୋଲି ଭାବୁଥିଲି।
ଆରେ ମୋର ଗୋଟେ କଥା ମନେ ପଡିଲା ମୁଁ ଭାବିଲି ତୋତେ ପଚାରିବି।
ହଁ କହୁନ।
ଆରେ ଆମ ଓଡିଆରେ ତ ଓଡିଶାରେ ତ ଏତେ ସାରା ପର୍ବପର୍ବାଣୀ ଅଛି। ତ ମୁଁ ଜାଣିବାକୁ ଚାହୁଁଛି। କି ତୋର କୋଉ ତିନୋଟି ପର୍ବ କରବାଣି ତୋତେ ବହୁତ ଭଲ ଲାଗେ
ଏମତି ବହୁତ ଅଛି ଆଉ କୋଉଟା ବେଶୀ ଭଲ ଲାଗେ ଆଉ ଏମିତି କହିବାକୁ କଲେ ଟିକେ ଭାବିବାକୁ ପଡିବ।
ହଁ ତ କିଛି ନହିଁ ତୁ ବି ମୁଁ କହ ବେଶୀ ନହିଁ। ତିନିଟା ତୋତେ ଯୋଉଟା ସବୁଠୁ ବେଶି ଭଲ ଲାଗେ ତିନିଟା। ପର୍ବବାଣୀ ମତେ କହ ଆଉ କାହିଁକି ଭଲ ଲାଗେ ଆଉ ମୁଁ ବି ତୋତେ କହିବି ମତେ ବି କୋଉ ତିନିଟା ପର୍ବପର୍ବାଣିୀ ଓଡିଶାର ଭଲ ଲାଗେ ଆଉ କାହିଁକି।
ହୁଁ ତ ଫାଷ୍ଟ କହା ଗଲେ ହ ପ୍ରଥମ ଟା ହୋଲି ତାପରେ ଦୀପାବଳି ତାପରେ ଦଶହରା ଆଉ।
ତ ପ୍ରଥମେ ତତେ ହୋଲି ଭଲ ଲାଗେ
ହଁ।
କାହିଁକି?
ହୋଲି ରେ ମଜାମସ୍ତି ହୁଏ ସବ ସା ସାଙ୍ଗ ସହିତ ରଙ୍ଗ ଲଗା ଲଗେଇ ହେଇ ଆମେ ଖେଳୁ ମଜାମସ୍ତି କରୁ ଆଉ ସକାଳୁ ଉଠିକି ଯାଇକି ବୁଲାବୁଲି କରୁ। ସେଇଭଳିଆ ସବୁ ଆଉ।
ହୋଲିରେ ସେଠି ତମର କଣ ପୁରା ଭଲ ଭାବରେ ପାଳନ କର।
ହଁ ହୋଲିରେ ଆମେ ସବୁ ସାଙ୍ଗମାନୋନେ ସକାଳୁ ସକାଳୁ ଯାଇକି ହୋଲି ଖେଳା ଖେଳି ବହୁତ ମଜାାମସ୍ତି କରୁ। ତାପରେ ପାଣି ଫାଣି ରେ ବି ଗାଧା ଗୁଧି କରୁ ଗୀତ ଫିତ ବଜାଉ ସବୁ।
ହୋଲିରେ ତମର ସବୁ ସରବତ ଫର୍ବତ ଯୋଉ ହୁଏ ସେମିତି ସରବତ ଫର୍ବତ ହୁଏ।
ହଁ ଆମର ସବୁ ନାଚ କଚ କଲା ପରେ ସର୍ବ ସର୍ବ ପିଲାମାନୋନ କରିକି ରଖିଥାନ୍ତି ସାଇଡ ରେ ସେୁଗୁଡା ସବୁ ପିଆ ପିଇ କରୁ। ତାପରେ ପୁଣି ମଜା ମସ୍ତି କରି ନଚା ନଚି କରୁ। ପୁରା ଦିନ ଟା ଆମର ହୋଲି ଖେଳି ଖେଳି ପଳାଏ ଏଥିରେ।
ଆଚ୍ଛା! ତାହେଲେ ବହୁତ ଭଲରେ ହୋଲି ଖେଳ ଟା ଖେଳ ନାଇଁ,
ହଁ ହୋଲିରେ ଆମେ ଭଲସେ ଖେଳାଖେଳି କରିବୁ। ପୁଣି ଖାଇବା ପିଇଆ କରିକି ସାଙ୍ଗମାନେ ସବୁ ଖାଉ ପୁରା ମଜା ମସ୍ତିରେ ହୋଲି ଟା ଆମର ପ୍ରତିିବର୍ଷ ଯାଏ।
ସେଥିପାଇଁ ଏଇଟା ପ୍ରଥମ ହେଲା ଆଉ,
ହଁ,
ଆଉ ଦ୍ଵିତୀୟ?
ଦ୍ଵିତୀୟ ହେଉଛି ଦୀପାବଳି।
ଦୀପାବଳି ଉ କଣ ପାଇଁ?
ଦୀପାବଳି ତ ବହୁତ ମଜା ଆସେ କାରଣ ସବୁ ଘର ଫର ସଜାସଜି କରା ହୁଏ। ଦୀପ ଫିପ ଚାରିଆଡେ ଲଗା ହୁଏ। ତାପରେ ଭଲ ଭଲ ମିଠା ପିଠା ଆସେ ଖାଇବା ପାଇଁ। ଘରେ ଭଲ ଭଲ ରୋଷେଇ ଫୋଷେଇ ହୁଏ। ଆଉ ସାଙ୍ଗମାନେ ମିଶିକି ବାଣ ଫାଣ ଫୁଟଉ।
ସାଙ୍ଗମାନେ ମିଶି ସାଙ୍ଗମାନୋନ ମିଶି ବାଣ ଫୁଟାଅ କଣ କଣ ସବୁ ବାଣ ଫୁଟାଅ।
ମୁଁ ତ କହିବାକୁ ଗଲେ ବହୁତ ବାଣ ଅଛି। ହଁ ଯେମିତି କିି ଆମର ଝୁୁରଝୁରି ହେଲା। ଆମର କୁମ୍ପି ହେଲା, ଆମର ଚକ୍ରି ହେଲା, ଆଉ ବମ୍ ତ ଭେରାଇଟି ଟାଇପ ର ବମ୍ ଅ ସେ ନଡ଼ିଆ ବମ୍। ଆଉ ଏମିତି ଛୋଟ ମୋଟ ବମ୍, ବାଡିଆ ବମ୍, କେତେ କଣ ଅଛି।
ତୋର ସବୁଠାରୁ ଭଲ ମାନେ ତୋତେ ଯୋଉଟା ସବୁଠୁ ଭଲ ଲାଗେ ତୋର ପସନ୍ଦିଦା ଆ ବାଣ କୋଉଟା?
ହଁ ପସନ୍ଦିଦା କହିବାକୁ ଗଲେ, କୁମ୍ପିର ଗୋଟେ ଅଲଗା ଅଛି। କୁମ୍ପି ତ ଆମର ନର୍ମାଲ କୁମ୍ପି ତ ସେମିତି ଖାଲି ତାର ଅ ନିଆଁ ଲଗେଇଲେ ସେମିତି ତାର ଫୁସକିକି ବାହାରିଯାଏ, କିନ୍ତୁ ତାର ଗଙ୍ଗା ଯମୁନା ଆସେ, ସେଟା କୁମ୍ପି ଭଳିଆ ଲା ବାହାରିବ ଆଉ ତାପରେ ଫାଟିବ ସେଇଟା, ସେଇଟା ସବୁଠୁ ଅଧିକ ଭଲ ଲାଗେ।
ଆଚ୍ଛା! ତାହେଲେ ଦ୍ଵିତୀୟ ଟା ହଉଛି ଦୀପାବଳି ଆ ଦୀପାବଳିରେ ବି ଭଲ ଦେନ୍ ତାପରେ ତୃତୀୟ?
ତୃତୀୟ ଟା ହଉଛି ଆମର ଦଶହରା।
ଆଛା। କାହିଁକି?
କାରଣ ଦଶହରା ଟା ତ ଅ ବୁଲାବୁଲି କରିବାରେ ବହୁତ ମଜା ଲାଗେ। ଆଉ ମା ଙ୍କର ପର୍ବଟା ଯୋଉଥିପାଇଁ ସେଇଥିପାଇଁ ଅଧିକ ଖୁସି ଲାଗେ ଅ ଅମ୍ ମା ଙ୍କର ବିଭିନ୍ନ ବିଭିନ୍ନ ରୂପ ହୁଏ। ନଅ ଦିନ ପୁରା, ପାଳନ କରା ହୁଏ ଭଲସେ।
ଓଡିଶାର କୋଉ କୋଉ ଜାଗା ଦଶହରାରେ ବୁଲ?
ଓ ଦଶହରା ରେ ଆମ ଓଡିଶାରେ ତ କଟକ ଭୁବନେସ୍ୱର ର କୁହିବାକୁ ଗଲେ ସବୁଠୁ ଅଧିକ। ଭଲ କରନ୍ତି ମା ଙ୍କ ମୂର୍ତ୍ତି ଫୂର୍ତ୍ତି ବହୁତ ନୀତିରିତିରେ ବି ସେମାନେ ଠିକ ଠାକ ରେ କରନ୍ତି।
ଯାକ ଜମି ପୁରା ବହୁତ ଜୋର ହୁଏ।
ବହୁତ ଜୋର ଯାକ ଜମ ହୁଏ। କୋଉଠି ମାଆ ଙ୍କର ସୁନା ବେଶ ହୁଏ, କୋଉଠି ଚାନ୍ଦି ବେଶ ହୁଏ। ବହୁତ ଭଲ ଆକାରରେ କଟକ, ଭୁବନେଶ୍ଵରରେ ତ ବହୁତ ଭଲ ଭଲ କରନ୍ତି। ଭୁବନେଶ୍ଵରରେ ତ ମାଆଙ୍କ ପେଣ୍ଡାଲ ଘରିକା ବହୁତ ଭଲରେ ସଜେଇଥାନ୍ତି। ଆଉ ଭୁବନେଶ୍ଵରରେ ବହୁତ ବଡ ଆକାର ରେ କରାହୁୁଏ ଦଶହରା।
ଦଶହରା ବୁଲିବାକୁ ଗଲା ବେଳେ ଅ ତୁ ଏକଲା ଯାଉ ନା ଉ ପରିବାର ଲୋକଙ୍କ ସହିତ ଯାଉ, ନା ସାଙ୍ଗମାନଙ୍କ ସହିତ ଯାଉ?
ଦଶହରା ଆମକୁ ସବୁ ଛୁଟି ମିଳିଥାଏ, ତ ଆମେ ତିନି ଦିନ ଖଣ୍ଡେ ବୁଲାବୁଲି କରୁ। କାରଣ ପରିବାର ଲୋକଙ୍କ ସହିତ ଯାଉ। ଆଉ କେତେବେଳେ ସାଙ୍ଗ ମାନଙ୍କ ସହିତ ଯାଉ। ଆଉ ଦଶହରା ଖାସ କରି, ରାତି ସମୟରେ ଗଲେ, ଦେଖିବାକୁ ଭଲ ଲାଗେ କାରଣ, ଯୋଉ ପ୍ରକାର ସଜାସଜି କରାହୋଥାଏ। ଯାକ ଜମ୍ୟ ହେଇଥାଏ ତ, ରାତି ଟାଇମ ରେ ଟିକେ ଅଧିକ ଭଲ ଲାଗେ। ଆଉ ରାତି ଟାଇମ ରେ ଗଲେ ଭିଡ ବି ରହେ।
ଲିଚୁର ତୋରଣ ବି ହୋଇଥାଏ।
ହଁ ବହୁତ କିଛି ଭଲ ଭାବରେ ସଜା ହେଇଥାଏ। ଆଉ ସେ ଭିଡ ରେ ବୁଲିବାର ମଜା ବି ଅଲଗା।
କଣ ଖାଅ?
ଏମତି ତ ସବୁଆଡେ ତ ଖାଇବା ଲୋକ ଧରିକି ବସନ୍ତି। ଯେତେବେଳେ ଯୋଉଠି ଇଚ୍ଛା ହୁଏ କୋଉଠି ଟିକେ ଦହିବରା ଫହିବରା ଆମର ତ କଟକରେ ତ ଦହିବରା ପ୍ରଥମ। ଦହିବରା କେତେବେଳେ ଗୁପଚୁପ କି କୋଉଠି କଣ ଆଇସ୍କ୍ରିମ୍ ଫାଇସ୍କ୍ରିମ୍ ଖାଇଦେଲ, କେତେବେଳେ କୋଉ ହୋଟେଲ ଫୋଟେଲ ରେ ଯାଇଁକି ଦୋସା ଖାଇଦେଲ ତ ଏମତି ଯେତେବେଳେ ଯାହା ଇଚ୍ଛା ହୁଏ ଖାଇବାର କିଛି ଅସୁବିଧା ନାହିଁ, ଚାରିଆଡେ ଖାଇବା ଯୋଗ ହେଇଥାଏ।
ଠିକ୍ ଅଛି। ଏବେ ତ ମୁଁ ଜାଣିଗଲି କି ତୋର ପସନ୍ଦିଦା ତିନିଟା ପର୍ବପର୍ବାଣୀ ହଉଚି ପ୍ରଥମତଃ ହୋଲି, ଦ୍ଵିତୀୟତଃ ଦୀପାବଳି, ଆଉ ତୃତୀୟତଃ ଦଶହରା। ଏବେ ମୁଁ କହୁଚି କି ମୋର ପସନ୍ଦିଦା ପର୍ବପର୍ବାଣୀ କଣ? ଶୁଣିବୁ ତ?
ହଁ ହଁ।
ତ ପ୍ରଥମେ ମତେ ଓଡିଶାର ସବୁଠୁ ଭଲ ଲାଗେ ରଜ।
ରଜ କେନ୍ତି
କାରଣ ରଜ ତ ପ୍ରଥମତଃ ହଉଚ ଝିଅ ପିଲାଙ୍କ ପର୍ବ। ତ ମତେ ସେଟା ବହୁତ ଭଲ ଲାଗେ। ଆଉ ତିନ୍ ଦିନ୍ ରଜ ଆମର ଓଡିଶାରେ ପାଳନ କରାଯାଏ। ଯଦ୍ଵାରା କିି ତିନ୍ ଦିନ୍ ଆମେ ଝିଅ ମାନେ କଣ ପୁଅ ମାନେ ବି ବହୁତ୍ ମଜା କରୁ। ମଜା ମଜଲିସ୍ ରେ ସବୁ ଦିନ ତିନ୍ ଦିନ୍ କେମିତି କଟିଯାଏ ସେ ବି ଜଣା ପଡେନି। ଆଉ ଏଇ ରଜ ତିନ୍ ଦିନ୍ ମାଙ୍କୁ ମାନେ ଆମ ବସୁମତୀ ମାଙ୍କୁ କିଛି କଷ୍ଟ ଦିଆଯାଏନି। ହଳ କରାଯାଏନି। କୌଣସି ଏମିତି କାମ କରାଯାଏନି ଯଦ୍ୱାରା କି ବସୁମତୀ ମାଙ୍କୁ କଷ୍ଟ ହବ। ଆଉ ସେ ତିନ୍ ଦିନ୍ ଝିଅ ମାନେ ଖାଲିପାଦରେ ବି ଚାଲନ୍ତିନି। ଏମିତି ବହୁତ କିଛି ନିୟମ ଅଛି, ଯୋଉଟା କି ରଜରେ ଆମେ ପାଳନ କରୁ। ତା ସହିତ ମଜା ବି ବହୁତ କରୁ। କାରଣ ରଜରେ ଘରେ ଘରେ ପିଠାପଣା। ଘରୁ ଘରୁ ସମସ୍ତଙ୍କ ଘରୁ ଖାଲି ପିଠାର ବାସ୍ନା ଆସୁଥିବ। ସେ ଆଉ ମଜା ଲାଗେ ଯେତେବେଳେ ଅମ୍ ନିଜ ଘର ପିଠା ଖାଇବା ସହିତ ଯାଇଁକି ପଡୋଶୀ ଘର ମାନଙ୍କ ପିଠା ବି ଖାଇବାର। ଆ ସମସ୍ତେ ଝିଅ ମାନଙ୍କୁ ଡାକନ୍ତି ରଜ ପର୍ବରେ, କି ଆସ ଆମ ଘରେ ପିଠା ଖାଇବ ବୋଲି। ସେଟା ମତେ ବହୁତ୍ ଭଲ୍ ଲାଗେ। ଆଉ ତିନ୍ ଦିନ୍ ଏତେ ମଜା ମଜୁଲିସ ରେ କଟିଯାଏ ଯେ ଜଣା ବି ପଡେନି।
କୋଉ ସବୁ ପିଠା ପଣା ସବୁ କରା ହୁଏ ଘର ମାନଙ୍କରେ?
ଚକୁଳି ପିଠା ହୁଏ, ପୋଡ ପିଠା ହୁଏ, ଆରିସା ପିଠା ହୁଏ। ଏମତି ବହୁତ୍ କିଛି ହୁଏ। ଏମିତି କିି କେବଳ ପିଠା କଣ ମିଠାରେ ଛେନା ପୋଡ କି ରସଗୋଲା ଏମତି ବହୁତ୍ ପ୍ରକାର।
ଆରିସା ପିଠା କେମିତି ବନାଯାଏ?
ଆରେ ମୁଁ ଥୋଡି ନା ଆରିସା ପିଠା ବନେଇବା ଜାଣିଚି। ମୁଁ ତ କେବଳ ଖାଇବା ହିଁ ଜାଣିଚି।
ଓହୋ।
ଆଉ ତାପରେ ମୋର ଦ୍ଵିତୀୟ ଅ ପସନ୍ଦିଦା ପର୍ବ ହଉଛି ଉଁ -ଦଶହରା। ଯେମ୍ କାରଣ ଦଶହରାରେ ବି କଟକ ଆଉ ଭୁବନେଶ୍ଵର ଯେମ୍ତି ତୁ କହିଲୁ। ବୋଉତ୍ ଭଲ ଭାବରେ ପାଳନ କରାଯାଏ। ଗୋଟେ ମା ନଅ ଦିନ୍ ଧରି ଏ ଧରା ପୃଷ୍ଠକୁ ଆସନ୍ତି ଦଶମୀ ଦିନ। ତ ଆହୁରି ମଜା, ନଅ ଦିନ୍ ଯାକ ଯେମିତି କଟକ ଭୁବନେଶ୍ଵରରେ ଗୋଟେ ଯାତ୍ରା। ଭଳି ଲୋକମାନେ ଆସନ୍ତି, ବୁଲନ୍ତି ବାହାରୁ ବି ଲୋକମାନେ ଆସନ୍ତି ବୁଲିବା ପାଇଁ। ଏ ଦି ଅ ଏ ଜାଗା ଉ ପ୍ରସିଦ୍ଧ। ତ ବୋହୁତ୍ ଭଲ ଲାଗେ। ଆଉ ବୁଲାବୁଲି ତ ମୁଁ ମୋ ପରିବାର ଲୋକଙ୍କ ସହିତ ହିଁ କରେ। କିଛି ଖାଏ। ଅ ଯେମ୍ତି କିି ଚାଟ୍ ହୋଉ ଗୁପଚୁପ୍ ହୋଉ। ଦହିବରା ହୋଉ, ଅ ଆଇସ୍କ୍ରିମ୍ ହୋଉ। ଏମ୍ତି ବୋହୁତ୍ କିଛି ଜିନ୍ଷ ସବୁ ଯାକ ଦୋକାନ୍ ରେ ଲୋକ ଭିଡ ଥାନ୍ତି। ରାସ୍ତା ବି ନଥାଏ ଯିବା ଆସିବା କରିବା ପାଇଁ, ଆଉ କିନ୍ତୁ ସିଏ ହିଁ ପ୍ରକୃତ ମଜା ଆଉ ସେଥିରେ ଦେବୀଙ୍କର ମୃଣୟ ମୂର୍ତ୍ତିଙ୍କୁ ଦର୍ଶନ କରିଲେ ବୋହୁତ୍ ଆନନ୍ଦ ଲାଗେ, ବୋହୁତ୍ ଭଲ ବି ଲାଗେ। ତ ଦଶହରାକୁ ମୁଁ ଦ୍ଵିତୀୟ ସ୍ଥାନରେ ରଖିଆକୁ ପସନ୍ଦ କରିବି।
ତ ଦଶରା ରେ ମୁଁ କଟକ ର କୋଉ କୋଉ ଜାଗା ଗରିକା ଭଲ୍ ଲାଗେ ଅଧିକ ଦେଖିବା ପାଇଁ, ମାଆଙ୍କର ମୂ ତି କାରଣ ସେଠି ଅଧିକ ଭଲରେ ସଜା ହେଇଥିବ। ଆଉ ସେଠି ଅଧିକ ସାଜସଜା କରାହେଇଥିବ ତ କୋଉ କୋଉ ଜାଗା ଭଲ୍ ଲାଗେ? ଯେ ଦି ତିନ୍ଟା ଜାଗ ର ନାଁ।
ଯେମିତି କିି ଆମ କଟକର ଅ- ମ୍ -ମଙ୍ଗଳା ବାଗ୍ ରେ ବୋହୁତ୍ ଭଲ ଲାଗେ, ଜୋବ୍ରା ରେ ଭଲ ଲାଗେ, ଖାନ୍ ନଗର୍ ରେ ଭଲ ଲାଗେ ଏମ୍ତି ଦି ତିନ୍ଟା ଜାଗା ଯୋଉଥର ପେଣ୍ଡାଲ୍ ବି ଭଲ ହୋଇଥାଏ। ଆ- ମ୍ ଆଉ ମାଆଙ୍କର ମୂର୍ତ୍ତି କୁ ସେମାନେ ଭୋଉତ୍ ବଢିଆ ସଜେଇ ବି ଥାନ୍ତି, ଆଉ ମାଆଙ୍କୁ ଦେଖିଲେ ବି ଲାଗି ଯେମତି ସତରେ ମା ପୃଥିବୀ ପୁଉଷ୍ଠକୁ ଓହ୍ଲେଇ ଆସିଛନ୍ନ୍ତି।
ହୁଁ ଦଶହରା ତ ସମସ୍ତଙ୍କୁ ଭଲ୍ ଲାଗେ।
ଏବେ ମୁଁ କହୁଛି, ହଁ ଏବେ ମୁଁ କହୁଛି ତୃତୀୟ ପର୍ବ। ଯୋଉଟା କି ହୋଉଚି କାର୍ତ୍ତିକ ପୂର୍ଣ୍ଣିମା। କାରଣ ମତେ କାର୍ତିକ ପୂର୍ଣ୍ଣିମା ବି ବୋହୁତ୍ ଭଲ ଲାଗେ। କାର୍ତ୍ତିକ ପୂର୍ଣ୍ଣିମାରେ ପଞ୍ଚୁକ ପାଞ୍ଚ ଦିନ୍ ପଡେ, ଆଉ ସେ ପଞ୍ଚୁକ ପାଞ୍ଚ୍ ପାଞ୍ଚ ଦିନ୍ ପ୍ରାୟତଃ ଓଡିଶାର ସବୁ ଲୋକ ହିଁ ପାଳନ କରନ୍ତି। ଏଇ ପଞ୍ଚୁକ ପାଞ୍ଚ ଦିନରେ ଲୋକମାନେ ଆମିଷ ଖାଆନ୍ତି ହିଁ ନାହିଁ। ସମସ୍ତେ ସାତ୍ରିକ ଭୋଜନ କରନ୍ତି ଆଉ ସା ତ୍ରିକ ଭୋଜନ କରିବା ତ ବୋହୁତ୍ ଭଲ ନା, ତ ଲୋକଙ୍କୁ ଏଇ ପାଞ୍ଚ ଦିନ୍ ବୋହୁତ୍ ଭଲ ମିଳେ। କି ସେମାନେ ଠାକୁରଙ୍କ ନାଁ ନିଅନ୍ତି ସାତ୍ରିକ ଭୋଜନ କରନ୍ତି ତା ସହିତ ସବୁ ଘର ଦୁଆର ମୁହଁରେ। ରଙ୍ଗ ବିରଙ୍ଗର ମୁରୁଜ ପଡିଥାଏ ଯୋଉଟା ଦେଖିବାକୁ ବି ସୁନ୍ଦର ଲାଗେ। ଆଉ ନିଜେ ପକେଇବାକୁ ବି ସୁନ୍ଦର ଲାଗେ। ତା ପରେ ଯୋଉଦିନ ପଞ୍ଚୁକ ସରେ ସେଦିନ କଟକ ପ୍ରସିଦ୍ଧ ବାଲିଯାତ୍ରା ବି ହୁଏ।
ହଁ।
ଆଉ ବାଲିଯାତ୍ରା ବହୁତ ବଡ ଆକାରରେ କଟକରେ ହୁଏ। ଯଦ ଏମିତି କିି ବାହାର ବାହାର ରାଜ୍ୟରୁ ବି ଓଡିଶାକୁ ଲୋକ ଆସନ୍ତି ବାଲିଯାତ୍ରା ଦେଖିବା ପାଇଁ କିଣିବା ପାଇଁ ଲୋକ ବାହାରୁ ବି ଆସନ୍ତି ବାଲିଯାତ୍ରାରେ ବି ବିକିବା ପାଇଁ। ବହୁତ ଲୋକଙ୍କର ସମାଗମ ହୁଏ। ବହୁତ କାର୍ଯ୍ୟକ୍ରମ ହୁଏ ନୃତ୍ୟ କାର୍ଯ୍ୟକ୍ରମ ସଙ୍ଗୀତ କାର୍ଯ୍ୟକ୍ରମ ବହୁସ ମଜା ହୁଏ ବାଲିଯାତ୍ରାରେ ବାଲିଯାତ୍ରା ପ୍ରାୟତଃ ତେର ରୁ ଚଉଦ ଦିନ ପାଖାପାଖି ପଡେ। ଆଉ ବହୁତ ଭଲ ଲାଗେ।
ବା ମୁଁ ଶୁଣିଥିଲି ଯିଏ ବାହାର ଦେଶରୁ ବି ଲୋକ ଆସନ୍ତି ବାଲିଯାତ୍ରା ବୁଲିବା ପାଇଁ।
ହଁ ହଁ ମୁଁ କହିବା ଅନୁସାରେ କଟକରେ ବାଲିଯାତ ତ୍ରା ହଉଛି ବିଶ୍ଵ ପ୍ରସିଦ୍ଧ ତ ବାହାରୁ ଦେଶରୁ ହୋଉ ବାହାର ରାଜ୍ୟରୁ ହଉ ସବୁଆଡୁ ଲୋକଙ୍କର ସମାଗମ ଅଲଗା ଭାବରେ ହୋଇଥାଏ।